ହଁ, ସାର୍!
ହଁ, କହନ୍ତୁ ସାର୍।
ସାର୍ ଆଉ ଆପଣ ଯେ ଲୋନ୍ ଟା ଦେଇଥିଲେ। ଆଉ, ଚାଷ ବାସ ଏଥର କ୍ଷତି ହେଇଛି କଣ କରିବା ସାର୍ ଆଉ? ଏମିତି ନଈ ଫଇତ୍ ମାରିଲା ସାର୍ ଆଉ କଣ? କରିବା, ନଈ ମାଡିକି ଆମର ପରିବା ଫରିବା ବହୁତ ଦିନିଷ ନଷ୍ଟ ହେଇଛି ସାର୍। ଏବେ ତ ଦେଇପାରିବୁନି। ଆପଣ କିଛି କରୁନ୍ ସାର୍?
ଆଚ୍ଛା, ହଁ ସେଥିପାଇଁ ଆପଣଙ୍କର ତିନି ମାସର କିସ୍ତି ଟା ଆସୁନି। ମୁଁ ଦେଖିପାରୁଛି। ମୁଁ କଲ୍ କରିଥାନ୍ତି ଆଉ ତ, କଲ୍ କରିବା ପାଇଁ ଟାଇମ୍ ହେଲାନି? ହଁ, ହଉ ଆପଣ ନିଜେ ଆଡକୁ କଲ୍ କଲେ, ଆଉ ଧନ୍ୟବାଦ! ଆପଣ ଯେହେତୁ କଲ୍ କଲେ। ହୁଁ, ଆପଣଙ୍କର ଚାଷ କଣ କଣ କରୁଥିଲେ?
ସାରା ଟମାଟୁ। ଆଉ ବାଇଗଣ, ଭେଣ୍ଡି ଏମିତି ଗଛ ସବୁ ଲଗେଇଥିଲେ ଆଉ।
ଆଉ, କିଛି ଗଛ ରହିଲାନି ନା, ସବୁ ନଷ୍ଟ ହେଇଗଲା ଏକାବେଳେ।
ନା ସାର୍ ବହୁତ ବହୁତ ନଷ୍ଟ ହେଇଛି, ସାର୍ ପୁଇ ଅନୁକୂଳ ପହଞ୍ଚୁଥିଲା। ପୁଇ ପୁରା ଗୋ ପଛି ଦେଇ ଚାଲିଛି। କିଛି ନାହିଁ ବନ୍ଦ। ହଁ, ସାର୍ ବହୁତ ମାଡିଛି। ଆମ ଚଢ ପାଖରେ ନା! ଏଇ କୁନ୍ଦିରି ଫୁନ୍ଦରି ନଟା ଫଟା ସବୁ ସାର ଭସେନେଇଯାଇଚି ମୋର। କୁହନି ସାର୍ ଆପଣ କିସ କରିବେ ଆପଣ ଟିକେ ବୁଝୁନ୍? ବହୁତ ସାର୍ ଲସ୍ ହେଇଛି ମୋର।
ହଁ, ମୁଁ ବୁଝି ତ ପାରୁଛି! ଆଁ କମ୍ପାନୀ ଯେହେତୁ ଆମକୁ ଉପରୁ ପ୍ରେସର୍ ଆସିଲାଣି ପଇସା ରିକଭର୍ କରିବା ପାଇଁ ଆପଣ ପଇସା ଟା ଦେଇନାହାଁନ୍ତି, ଯେହେତୁ ଆପଣଙ୍କ କଂପ୍ଲେନ୍ ଟା ତାହେନେ ରେଜିଷ୍ଟର୍ କରିତେ ଦବ, ଯେହେତୁ ଆପଣଙ୍କର ବହୁତ କ୍ଷତି ହେଇଛି ନା!
ହଉ ସାର୍।
ଆଉ, ବୀମା ଫିମା କିଛି କରିଥିଲେନି, ଯେ ଚାଷ ଫାସ ନଷ୍ଟ ହେନ କିଛି ଇଏ କରିବା ପାଇଁ।
ନା ସାର୍ କିଛି, ସେ ସବୁ କରିନି ଆଉ।
ଜାଣିଥିଲେ ନାଇକିତ।
ନା, ସାର୍ ଭୁଲ୍ ରେ ମୁଁ ଜାଣିପାରିନି ଆଉ।
ବୀମା ଗୁଟେ କରାଯାଏ। ସେଟା ଯେତେବେଳେ ଆପଣଙ୍କର ଚାଷ ନଦୀ ବା କିଛି ବର୍ଷା ବର୍ଷା ଯୋଗୁରୁ ଖରାପ ହେଇଯାଏ! ସେ ବୀମା କରିକି ରଖିନେ, ଆପଣଙ୍କୁ ସେଇନୁ ସରକାର ତରଫରୁ କିଛି ସବସିଡ଼ି ମିଳେ।
ସାର୍ ମୁଁ ସାର୍, ଏତେ ସାର୍ ମୁଁ ପାଠ ପଢିନି ଆଉ, ସାର୍ କଣ ପାଇଁ ମୁଁ ଜାଣିବି ଆଉ ସେମିତି? ମୁଁ, ତ ଜାଣିନି ଆଉ ସାର୍। ଆରଥର ଏଇଥର କହିଦେଲେ ଆରଥର କରମି ଆଉ ସାର୍।
ଆଚ୍ଛା, ଠିକ୍ ଅଛି। ତମେ ଜାଣିପାରିନ ଯେହେତୁ ଆଉ! ଆଉ, କେତେ କେତେ କିଷ ଜାଗା ଧେରେ ଚାଷ କରୁଥିଲେ?
ହଁ, ସାର୍ ଦି ଏକର ଖଣ୍ଡେ ଚାଷ କରୁଥିଲି।
ଆଚ୍ଛା, ସେଇନୁ କେତେ କିିଷ ଲସ୍ ହେଲା କେତେ କିସ ପଇସା ଲସ୍ ହେଇଲା?
ସାର୍ କହନି ବହୁତ ପଇସା ଲସ୍! ଗୁଟେ ପଇସା ସାର୍ ଲାଭ ହେଇନି। ନଈ ତ ଆଉ ପୁରା ଆଉ ଜଷ୍ଟ ମାଡିଲା, ଏମିତି ମାରିଲା, ମୁଁ ଆଉ ଜାଣି ପାରିନି, ଫଡାକି ମାରିଲା ଆଉ।
ଆଛା, ଆପଣ ଲୋନ୍ ନେଇ ସେ ଦି ଲକ୍ଷର। ଆଁ ଦେଇଥିଲେ, ଲକ୍ଷେ ଟଙ୍କାଟେଁ ଦେଇଛନ୍। ଆହୁରି ଲକ୍ଷେ ଟଙ୍କା ଅଛି।
ହଁ, ସା
ଆ ଲକ୍ଷେ ଟଙ୍କାରୁ ଆପଣ ତିନି ମାସରୁ ଦେଇନାହାଁନ୍ତି ପଇସା ଆଉ।
ନା, ସା
ହଉ, ଆଉ କଣ କଣ ବିଜିନେସ୍ ଅଛି ଆପଣଙ୍କର, ପରିବା ଚାଷ ଛାଡିକି?
ଆଉ ସାର୍ ତ ଏମିତି କଣକରିବା ବିଯିନେସ ରେ ଏଇ କାମ
କି କାମ କରନ୍ତି?
ଏଇ ବେଙ୍କରେ ରହୁଛି ଟିକେ ଆଉ।
ବ୍ୟାଙ୍କ ଆଉ ବାଲିଫାଲି ଆପଣଙ୍କ ନଦୀ ପାଖରେ ଯେହେତୁ ବାଲିଫାଲି ବିଯିନେସ ତ ଚାଲିଥିବ?
ହଁ ସାରେ ଏବେ ତ ନଈ ମାଡିଗଲାନି ଆଉ ବାଲି ଯା କମ ଦିନ ଯାହା ଅଳ୍ପ ସଳ୍ପ ପୁଣି ଡ୍ରାଇଭର ଡ୍ରାଇଭର ଡ୍ରାଇଭର ନେଇଯାଉଛି ସାର୍ ପଇସା ଆଉ କେତେ ପଇସା ପାଉଚ ଆମେ।
ଡ୍ରାଇଭର କେତେ କିସ ନେଉଛି?
ଡ୍ରାଇଭର ସାଢେ ସାତଶହ ଟଙ୍କା ନେଉଛି ସାର୍।
ସାଢେ ସାତଶହ ଏକାବେଳେ?
ହଁ ସାଢେ ସାତଶହ ଆହୁରି ଖାଇବା ଅଲଗା ପ ରାତିକି ଘୁଟକା ଫୁଟୁକା ସାର୍ ଏମିତି ଆଠଶହ ଟଙ୍କା ଚାଲିଯାଉଛି ଆଉ କେତେ ଟଙ୍କା ସାର୍ ପାଉଛି ଗୋଟେ ବାଲିର।
ହୁ ଆଉ ହୁଁ ହୁଁ। ଆଉ ଟ୍ରାକ୍ଟର ଚଳଉଛନ୍ ଆଉ ଆଉ କିଛି ଅଛି କି ଘର କାର ଫାର ଅଛି କି?
ନା ସାର୍ ନା।
ଆଚ୍ଛା। ଆଉ ଟ୍ରାକ୍ଟର ଆପଣ ବାଲି ବୋହୁଛନ ନା ହଳ ବି କରୁଛନ୍?
ହଳ ବି କରୁଛେ ସାର୍।
ହଳରୁ କେତେ କିସ ପଇସା ନିଅ?
ନିଟ୍ କୁ ସାର୍ କେତେ ପ ଚାଳିଶ ଟଙ୍କ ନା ପଚାଶ ଟଙ୍କା ମୋର ଖିଆଲ ନାହିଁ ସାର୍
ଆଚ୍ଛା।
ହୁଁ।
ଆଉ ମାର୍କେଟରେ କଣ କର ମାର୍କେଟ ରୁ?
ମାର୍କେଟ ସାର୍ ପରିବା ବେପାର କରେ ସାର୍ ମୁଁ।
ଆଚ୍ଛା ପରିବା ବେପାର କର ନା ଲୁ ଲୋନ୍ ଯେଏ ନେଇଥିଲେ ନମିନି କିଏ ଥିଲା ଆପଣଙ୍କର?
ନୋମିନୀ ସାର୍ ମୋ ମା ଥିଲେ।
ମା ଥିଲା ନା।
ଓହୋ।
ଆଛା କେତେ କେତେ ଆଉ କଣ ଚାଷ ଇଏ ପରବର୍ତୀ ଲଗେଇଛନ୍ ଯେଟା ଆପଣ ଚାଷ କଲା ପରେ ରିକଭରି ଏଟା କରିପାରିବେ।
ୟାପରେ ଲଗା ହେଇଛି ସାର୍ ଆମେ ବା ଭେ ଆମର ଇଏ ଲଗା ହେଇଛି କାଙ୍କଡ।
ଅ କାଙ୍କଡ଼ ଚାଷ କରିଛନ୍ତି ନା।
ହଁ ସାର୍।
ଆଚ୍ଛା କେତେ ଏକର କାଙ୍କଡ଼ ଚାଷ ହେଇଛି?
ଏ ତ ଏଇ ଗୋଟେ ଏକର ସାର୍ କରିଚୁ।
ଗୋଟେ ଏକର।
ହଁ ସାର୍।
ଆଚ୍ଛା। ଆଉ ଆପଣଙ୍କ ନଦୀପାଖ ଜାଗା ଯେହେତୁ ପୋଖରୀ ଫୁଖରୀ ଥିବ ମାଛ ଫାଛ ଚାଷ କରୁ
ହଁ ସାର୍ ମାଛ ଗୋଟେ ପୋଖରୀ ପାଖରେ ଅଛି ମାଛ ଛାଡା ହେଇଛି କମ୍। ପଇସା ପଇ ତା ଉପୁରା ଆଜ୍ଞା।
ମୁଁ କହିଲି ମାଛ ଚାଷ କନେ ସରକାରୁ ସବସିଡି ଟା ମିଳେ।
କଣ କରଚୁ?
ଆପଣ ମାଛ ଚାଷ ଯେହେତୁ କରିବେ ଏରକୁ ଛାଡି ଦଉଛନ୍ ଆପଣ ଜାଣିଥିବେନି ଯେ ମାଛ ଚାଷ ଯଦି ପ୍ରପର୍ଲି କରିବେ ଗମେଣ୍ଟ ରୁ ଗୋଟେ ସବ୍ସିଡ୍ ମିଳେ ଗମେଣ୍ଟ ରୁ ଆପ୍ଲାଏ କରିବେ। ମୋର ଅଫିସ୍ ଅଛି ଫିସାରୀ ଅଫିସ୍ ସେଇଠି ଯିବେ। ସେଠି ଆପଣଙ୍କ ନାଁ ରେ ରେଜିଷ୍ଟ୍ରେସନ କରିିବେ। ପଇସା ଖର୍ଚ୍ଚ ପବାର ନାହିଁ ସେଟି ସେଠି ଯଦି ଏରଙ୍କୁ ପାଞ୍ଚଶହ ହଜାର ଭିତରେ ଖର୍ଚ୍ଚ ହେଲା। ଠି ରେଜିଷ୍ଟ୍ରେସନ କଲା ପରେ ସେଠି ଆପଣଙ୍କୁ ମ୍ୟାଡାମ କହିବେ ଯେ ଆପଣଙ୍କୁ ହଁ କିଏ ବ୍ୟାଙ୍କରୁ ଲୋନ୍ ମିଳିବ ଲୋନ୍ ନେବେ। ସେ ଲୁନ୍ ଯଦି ଆପଣ ନେଲେ ଆପଣଙ୍କର ଗୋଟେ ପୋଖରୀ ଅଛି ଆପଣଙ୍କୁ ଦି ଲକ୍ଷ ଲୋନ୍ ମିଳବ ଦି ଲକ୍ଷ ଲୋନ୍ ମିଳିନେ ଆପଣଙ୍କୁ ଗମେଣ୍ଟ ଦବ ହଜାର ଟଙ୍କା ରିଟର୍ନ ହେଇଯିବ ଆପଣଙ୍କ ଖାତାକୁ।
ହଉ ସାର୍।
ଆଉ ସେ ଦୁଇ ଲକ୍ଷରୁ ଆପଣ ବ୍ୟାଙ୍କକୁ ସୁଧ ବହୁତ କମ୍ ଲାଗେ ସୁଧ ପାଞ୍ଚ ଟଙ୍କା ଛଅ ଟଙ୍କା ସୁଧ ଲାଗେ। ଆପଣ ଯଦି ଏରକୁ ବେଙ୍କ ରୁ ଆଣିତେ ଯିବେ ସାତ ଆଠ ଲାଗୁଛି ସେଟା ରୁ ଆଣିଲେ ପାଞ୍ଚ ଛଅ ପର୍ସେଣ୍ଟ ସୁଧ ଲାଗିବ। ଆପଣଙ୍କ ଲକ୍ଷେ ଟଙ୍କା ରିଟର୍ଣ୍ଣ ହେଇଗଲା ସେଇ ପଇସାରୁ ଆପଣ ଦେଇପାରିବେ।
ହଉ ସାର୍।
ବୁଝିପାରିଲେ।
ହଁ ସାର୍।
ଆଉ ୟା ଛାଡା ୟା ବ୍ୟତୀତ ଆଉ କିଛି କରନି ନା।
ନା ସାର୍ ଆଉ ଏମିତି ଗୋଟେ ବ୍ୟାଙ୍କ ରେ ଅଛି। ଲୋନ୍ ଫୁନ ଆଉ କରୁଛି।
ଓ ହଉ ଲୋନ ଫନ କରନ ନା।
ହଁ ସାର୍।
ଆଚ୍ଛା ଆଉ ମାଛ ବାସ ଯଦି ଚାଷ କଲେ ଜଣେଇବେ କାହିଁନା ମୁଁ ସେଇ ଲାଇନ୍ ରେ ଅଛି ତ। ମୁଁ ଆପଣଙ୍କୁ ନିହାତି ଜଣେଇ ପାରିବି ମାଛ ଚାଷରେ ଆ କିପରି ଭଲ ରେଟ୍ ଟା ହବ ଆଉ ମାଛ କେମିତି ବେଶ ସେ ଶୀଘ୍ର ବଡ ହବ ଚାରା ଅଛି। ତାର ଯେ ମାଛ ମାନେ ଅତ୍ୟଧିକ ମରି ଯାଉଛନ୍ତି। ଏଟ କିୟରକୁ କମ୍ ମରିବେ।
ମାନେ କେମିତି କମ ମରିବ ଔଷଧ ଟା ଦେବେ ଆଉ।
ହଁ ହଁ ହଁ ସାର୍ ସବୁ ଅଛନ୍ତିନ୍ ସେମାନେ ସବୁ ବୁଝେଇଦେବେ। ଆଉ ଆପଣଙ୍କୁ ତାହେଲେ କିଛି ଅସୁବିଧା ହବନି ବୁଝିପାରିଲେ।
ହଉ ସାର୍
ହଁ ଆଉ ବାଲି ଛୁଆ ଗୋଟେ ଟ୍ରିପ କେତେ କିସ ରେଟ ରହିଯାଇଛି।
ସେ ସର ଯତି ନି ଚାଲଚ ଏମତି
ଅଉ ଅଢି ଦତିନି ନା ନଦୀ କେତେ ମାଡ଼ିଲେନି ତମଁ ଯା
ବାଡି କଥାଉଥା ହେଇଗଲାଣି
ପଦାର୍ ଦ ହେଇଗଲଣିି।
ଆଉ ପନ୍ଦର ଦିନ ଭିତରେ ପାଖକୁ ପହଞ୍ଚିବ ଜଣା ପଡୁଛି ଯେମିତି ମାଡୁଛି।
ଓହୋ। ବର୍ଷା ତ ଏବେଟେ ଏତେ ଜୋର ହେଇନି ନଦୀ ଟା ମାରିବାର ତାହେଲେ କାରଣ କଣ?
ସାର୍ ଏ ବାଡେ ତ ହେଇନି ଦୂର ଜାଗାରେ ସାର୍ ଏଇଛି ଆମର ଗାବରଘାଟ ଆହୁରି ସେ ବାଡକୁ ବା ଆଡକୁ ବହୁତ ଲଙ୍ଗ ସେ ବାଡେ ଜୋର ହଉଛି ନା ଆମର ତ ଏ ବାଡେ ଟିକେ କମ ଅଛି ସେ ବାଡେ ବହୁତ ବନ୍ୟା ହଛି ସେଇ ବାଡୁ ପାଣି ଟା ଛାଡୁଛନ୍ତି ନା। ଗୋଟେ ଜାଗାର ଯେ ଆଉ ଅଲଗା ଜାଗାରେ ମେଘ ହଉଛି ନା।
ହଉ ସେଇ ପାଇଁ ଇ ହୁଁ ହୁଁ ହୁଁ। ସେଇ ପାଇଁ ନଦୀ ଟା ହଠାତ ପୁରା ଶୁଖିଲ ଥିଲା। ମୁଁ ଦେଖିିନି ରିସେଣ୍ଟଲି ଯାଇଥିନି। ପୁରା ନଦୀ ପୁରା ଶୁଖିଲା ପଡୁଥିଲା ପାଣି ଜମା ନାହିଁ।
ପୁରା ଥିଲାନି ଏଇ ରିସେଣ୍ଟ ଏଇ ଯ ମେଘ ଟିକେ ସେଡେ ଜୁରା ଲାଗୁ ଆଉ ପୁରା ଫଟା ଫଟା ମାରୁଛି।
ହଁ ମୁଁ ଦେଖିଥିନି ପୁରା ଶୁଖିାଇଛି ପୁରା ନଈର ପୁରା ବାଲି ଦେଖାାଯେଉଛି ପାଣି ଖାଲି ହଁ।
ପାଣି ଥିଲାନି ସାର୍ ଏଇ ବହୁତ ପାଣି ଏବେ ହେଇଗଲାଣି। ଆପଣ ଏଭଳି ଯଦି କେବେ ଆସିବେ ଦେଖିବେ।
ହଁ ମୁଁ ସେ ଦେଖିିନି ପାଣି ଥିଲାନି ଆଜି ଆପଣ କହୁ ନଈ ମାଡିଛି ମୁଁ ବି ଆଜି ଯାଇଥିନି ନଦୀ ପାକୁ ଦେଖି ଦେଖ ବହୁତ ଏ କମ୍ପ୍ଲେନ ଆସୁଛି ନଦୀ ବା ଚାଷ ନଷ୍ଟ ହେଇଯାଇଛି ମୁଁ ଯାଇି ଦେଖିବାକୁ ନଦୀ ମାଡିଛି ନିହାତି ମାଡିଛି ସେଥିପାଇଁ ନଷ୍ଟ ହେଇଯଇଛି ଆଉ ହଠାତ୍ ମାଡିଯିବ ଆଉ।
ଅଟନ ବହୁତ କ୍ଷତି ଲୋକ ତ ସାର କାନ୍ଦି କାନ୍ଦି ଜାନ ଗଲା।
ହୁଁ ଗରିବ ଲୋକ ଯଏ ଚାଷ ଲୋନ୍ ନେଇଥିବେ, ସେମାନେ ତ ନିହାତି ହଇରାଣ ହେବେ ନା।
ହଁ ମୋ ଦିନଙ୍କ ସ
ଆଜ୍ଞା ହୁଁ। ଆଉ କେତେ କେତେ ଦିନ ଭିତରେ ଆପଣଙ୍କ ଫସଲଟା ଅମଳ ହେବ?
ହଁ କଥାପି ଆହୁରି ଦି ମାସ ତିନି ମାସ ଲାଗିବ ସାର୍।
ହଁ ଦିଇ ମାସ ତିନି ମାସ ମାର୍କେଟରେ ଛୁଆ କାଙ୍କଡ ରେଟ୍ କେତେ ରହିଛି?
କେ ସାର୍?
ମାର୍କେଟ ରେ କାକଡ ରେଟ ଏଛୁଆ କେତେ ରହିଯାଇଛି?
ତ ଲାଗିଛି ଚାଳିଶ ତିରିଶ ପଇଁତିରିଶ ଏମ୍ ଚାଳିଶ ପଇଁଚାଳିଶ ଅଛେ।
ଆଚ୍ଛା ତାନେ ଆପଣଙ୍କୁ ଲାଗୁଛି ଆଉ ଦୁଇ ମାସ ଭିତରେ କାଙ୍କଡ଼ ରେଟ୍ ରହିବ।
ଆଜ୍ଞା।
ଆପଣଙ୍କୁ ଲାଗୁଛି ଆଉ ଦୁଇ ମାସ ପରେ କାଙ୍କଡ଼ ରେଟ୍ ସେତିକି ରହିବ ନା କମିଯିବ?
ସାର୍ କହିହବନି ସେଟା ଆପଣ ମାର୍କେଟ ଭରେ କହିହବନି କେତେବେଳେ ବି ବଢି ଯାଉଛି ପରିବା କଥା ସାର କହିହବନି କେତେବେଳେ ବଢିଯାଉଛି କେତେବେଳେ କମି ଯାଉଛି କହିହବନି? ଆମ ପରିସ୍ଥିତି ବହୁତ ଖରାପ
ହୁଁ ମୁଁ ପଚାରୁଛି କାହିଁ ଯେହେତୁ ଆପଣ ଦୁଇ ମାସ ଭିତରେ ବାହାରିବ ଆଉ କାଙ୍କଡ଼ ରେଟ୍ ଯଦି ଥିବ ଆପଣ ଦିଇ ପଇସା ପାଇବେ ଆଉ ଯଦି ରେଟ୍ ନଥିବ ତାହେଲେ ଆପଣ ଫେର କ୍ଷତିରେ ପଳଯିବ ନା ସେଇଟା ମୁଁ ପଚାରୁଛି
ହ
ହଁ ଆଉ କଣ କରନ୍ତି ଆପଣଙ୍କ ବିଷୟରେ ଟିକେ କହୁନ ହ୍ୟାଲୋ
ଆଜ୍ଞା
ମୁଁ କହୁଛି ଆଉ ୟା ବ୍ୟତୀତ ଆପଣ କହିଲେ ମୁଁ ଫାଇନାନ୍ସର କାମ କରୁଛି ଲୋନ କରୁଛି ଆଉ ଲୋନ୍ କେତେଟା କିସ କାହାର କେତେଟା କଲେନି
ହଁ ସାର୍ ଏଇ ଦୁଇଟା ତ କରିଛି ଆ କାଲି ଗୋଟେ କଟିଦବେ କାଲି ତ ଆଜି ନାହାନ୍ତି ସେ କାଲି ଆସିବେ ତିନି ଟଙ୍କା ଲୋନ୍ କରିଛ ମ ତର
ହଁ ତିନିଟା କରୁଛନ ନା। ହଉ ହଉ ହଉ ମୁଁ ତାହେଲେ ପରେ କଥା ହଉଛି ଆପଣଙ୍କ ସାଙ୍ଗରେ ଆଉ।
ହଁ ସାର୍।